ହାଲୋ।
ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ନମସ୍କାର କୁହନ୍ତୁ?
ଆଉ କଣ କରୁଛନ୍ତି?
ଏଇ ବସିଛି ଆଉ କଥା ହଉଛି ଆପଣଙ୍କ ସହିତ
ଆଜ୍ଞା ଆଜ୍ଞା ଆଉ ମୁଁ ଏଇ ଲାଇନି ଏଇନେ କରେଣ୍ଟ କଟି ଯାଇଛି ନା ଲାଇନର ବହୁତ ଅସୁବିଧା ହଉଛି ତ ବାରିଆଡେ ଆସିକି ଏଠି ଖୋଲା ପବନରେ ଟିକେ ବସିଛି ଆଉ
ହୁଁ ହୁଁ।
ଆଜ୍ଞା ଆପଣ କଣ ଖାଇଛନ୍ତି କଣ?
ନା ମ ସକାଳେ ଏଇ ଜଳଖିଆ ଖାଇଥିଲୁ। ଆଉ ଏବେ କିଛି ଖାଇନୁ। ଭାତ ହେରୀକା ଖାଇନୁ ଖାଇବୁ। ଆଉ ଆପଣ କଣ ଖାଇଛନ୍ତି ଭାତ ଭାତ ଖାଇସାରିଲେଣି ନା ଖାଇନାହାନ୍ତି?
ଆଜ୍ଞା ଆଜ୍ଞା ଭାତ ଖାଇସାରିଲୁଣି। ଆମର ପଖାଳ ଟିକେ ବହୁତ ଭଲ ଆଜ୍ଞା। ପଖାଳ ମତେ ବହୁତ ଭଲ ଲାଗେ ତ
ନା ଏଇ ଯୋଉ ଗ ଗରମ ବି ହଉଛି ଏବେ ପଖାଳ ଖାଇଲେ ଟିକେ ଭଲ ଲାଗିବ। ଗରମ ଭାତ ତ ଖାଇବାକୁ ଇଚ୍ଛା ହଉନି। ଦି ଚାରି ଦିନ ହେଲା ବହୁତ ଖରା ବି ଜୋର ହଉନି ପ୍ରବଳ ଗରମ ହଉଛି ଆମ ଆଡେ। ଆମର ଟିକେ ନଈ ପାଖ ଘର ବୋଲି ଟିକେ ସନ୍ଧ୍ୟା ଭଳିଆ ଟିକେ ପଳଉଛୁ ତିନିଟା ଚାରଟା ବେଳେ ରାସ୍ତା ଉପରୁ ଟିକେ ଥଣ୍ଡା ଲାଗୁଛି। ନାଇତ ବହୁତ ଗରମ ହେଉଛି ଘରେ ତ ତ ରହିି ହେଉନି ଆଉ
ମ୍ୟାଡାମ ଆପଣଙ୍କର ନଈ ପଠା ଘର ବୋଲି ଆପଣ ମାନେ ଗାଁ ପରିବେଶରେ ରହୁ ଅଛନ୍ତି ବୋଲି ଗାଁ ର ଅନୁଭୂତି କିଛି ଜାଣିପାରୁଥିବେ। କିନ୍ତୁ ସହରାଞ୍ଚଳରେ ରହୁଛନ୍ତି ସେମାନେ ନଈ କଣ ମାନେ ରାସ୍ତାରେ ବି ଠିଆ ହେଇପାରିବେନି। ଏତିକି ମାନେ ରାସ୍ତା ପୁରା ଜାମ ହେଇଥାଏ ଗାଡି ଏ କଳକାରଖାନା ସବୁ ଏମିତି ହେଇଥାଏ ଯେ ପ୍ରାଣ ନିଶ୍ଵାସୀ ଲାଗେ। କିନ୍ତୁ ଗାଁରେ ମାନେ ବାରିଆଡେ ଯିବୁ ନଈଠେଇ ପୋଖରୀ ଆଡିଆ ଗଲେ ବହୁ
ଯେମିତି ଥଣ୍ଡା ପବନ ବାଜୁଥିବ ଆଜି ସହରାଞ୍ଚଳରେ ଲୋକ ନିଜ ଘରେ ରହିଲେ ସବୁବେଳେ ଗାଡି ଘୋଡା। ଆମର କଣ ଏତବେଳସିକି ଆମ ବାରି ବାରି ଅଛି ଛାତ ଉପରେ ବି ଟିକେ ବସି ପାରୁ ବେଶି ଥଣ୍ଡା ଲାଗୁଛି ଚାରିଟା ବେଳେ ନଈଆଡେ ଯାଇପାରୁଛୁ ଆଉ ଏବେ ତ ଖରା ପ୍ରବଳକୁ ଆମ ନଈର ବି ପାଣି ବହୁତ ଶୁଖିଲା। ଆମର ଏବେ ପାଣି ଅସୁବିଧା ବି ବହୁତ ହଉଛି। ଆମର ଏପଟରେ ଆସିନି ନା ଇଏ ପାଣି ଆସିନି ବୋରିଂ ପାଣି ଦେଇନାହାନ୍ତି। ତାପରେ, ଆମର ସେଇ ନଈରୁ ହିଁ ଆମ ବାରିରେ ଟିବଲ। ଆଉ ଆମ ସେଇ ଏଥିରୁ ହିଁ ପାଣିି ହିଁ ବାହାରୁନି। ନଈରୁ ତ ପାଣି ଶୁଖିଗଲା ବେଳକୁ ଏଥିରୁ ପାଣି ହିଁ ବାହାରୁନି। ପାଣି ଅସୁବିଧା ଆମର ପ୍ରବଳ
ଆଜ୍ଞା ଆଜ୍ଞାବଆଜ୍ଞା ମ୍ୟାଡାମ ଆପଣ ଗ୍ୟାମ ଗ୍ରାମ ଅଞ୍ଚଳରେ ଅଛନ୍ତି। ମୁଁ ବି ସେଇ ଗ୍ରାମ ଅଞ୍ଚଳରେ ଅ ଛି ତ ଗ୍ରାମ ଅଞ୍ଚଳରେ ଥାଇକି ବି ପାଣିର ଅସୁବିଧାର ସମ୍ମୁଖୀନ ଆମକୁ ବି ହବାକୁ ପଡୁଛି। କିନ୍ତୁ ସହରାଞ୍ଚଳରେ ଜଳର ମାନେ ଅପବ୍ୟବହାର କରୁଛନ୍ତି। ଟ୍ୟାପ ଲଗେଇକି ମାନେ ସେମାନେ ପାଣି ପ୍ରଚୁର ମାତ୍ରାରେ ମାନେ ସାରିକି ପୁରା ଇଏ କରିଦଉଛନ୍ତି ସାରି ଦଉଛନ୍ତି। ସଞ୍ଚୟ ରଖୁନାହାନ୍ତି।
ପାଣି ଏମିତି କଣ ନଷ୍ଟ କରିବା କଥା ନୁହଁ ଗୋଟେ କଥା କଣ ଜଳ ହିଁ ଜୀବନ ଆଉ ତମେ ଯଦି ଜଳକୁ ଏମିତି ନଷ୍ଟ ନଷ୍ଟ କରିବା ଆମେ ହେଇ ନଷ୍ଟ ନକରିବି, ଆମେ ହେଇ ପାଣିଟିକୁ ପାଉନୁ କେତେ ଅସୁବିଧା ହଉଛି। ଏବେ ଯୋଉ କଷ୍ଟ ହଉଛି ଟ୍ୟୁବଲ ମାରିଲା ବେଳକୁ ଆମେ ଜାଣିଛୁ।
ଆଜ୍ଞା ଆଜ୍ଞା କିନ୍ତୁ ସେମାନେ ସହରାଞ୍ଚଳରେ ପାଣି ପାଇଲେ ବୋଲି ସେମାନେ ପାଣିର ଅପ୍ ଅପବ୍ୟବହାର ବେଶୀ କରୁଛନ୍ତି। ବ୍ୟବହାର ତ କମ କରୁଛନ୍ତି। କିନ୍ତୁ, ଅପବ୍ୟବହାର ବେଶୀ କରୁଛନ୍ତି। ଆମେ କିନ୍ତୁ ସେଇ ନଈ ପାଣି ହଉ ସୁଧା ଗାଁରେ କିନ୍ତୁ ପାଣି ଶୁଖିଗଲେ ପାଣି ବିନା ଛଟପଟ ହଉଛେ। ନାଇଁ ଭଲ ପାଣି କୋଉଠୁ ହେଲେ ପିଇବା। ତ ସେମାନେ କିନ୍ତୁ ଅପବ୍ୟବହାର କରିକି ପାଣିଟାକୁ ନଷ୍ଟ କରି ଦଉଛନ୍ତି। ପାଣି ଅଭାବରୁୁ ବି କରେଣ୍ଟ ଚାଲି ଯାଉଛି। ତ ବହୁତ ଅସୁବିଧା ସମ୍ମୁଖୀନ ହବା ପଡିଯାଉଛି।
ଆଜ୍ଞା।
ଗାଁ ଗାଁ ଗହଳିର ଅନୁଭୂତି କି ଅଲଗା ହିଁ ଥାଏ।
ଗାଁ ଗହଳିରେ ଆଜ୍ଞା ନିଜେ ଯେମିତି ଗୋଟେ ପନିପରିବା ଲଗେଇକି ଖାଇ ପାରିବେ। ସହରରେ କଣ ସେମିତି ଲଗେଇ ଖାଇପାରିବେ। ଆମେ ଯେମିତି ନିଜ ବାଡିରେ ଲଗେଇ ପାରୁଛୁ ବିଭିନ୍ନ ପ୍ରକାର ଗ ଛ ହଉ ପନିପରିବା ହଉ ଯେମିତି ରହିପାରୁ ସେମିତି କଣ ଭଲ ଲାଗେ ଆଉ ନିଜ ଗାଁରେ ବି ରହିଲେ ନିଜ ପାଖ ଘରକୁ ଯାଇପାରିବେ। ବୁଲିପାରିବେ ସହରାଞ୍ଚଳରେ କଣ ସେମିତି ଯାଇହବନି। ଯେ, ନିଜ ଘର ଭିତରେ ହିଁ ରହିବେ।
ଆଜ୍ଞା ଆଜ୍ଞା ଗ୍ରାମ ରେ ବାରିଆଡେ ଜହ୍ନି ଯେମିତି ଗୋଟେ ଶଶୁର ବାରିର। ଜ ଜହ୍ନି, ପୋଟଳ, ଭେଣ୍ଡି ଝୁଲଣ ଏଇ ଜିନିଷଟା ଖାଦ୍ୟ ବାରିଆଡେ ଲଗା ହୁଏ ତ ସେଇ ଜିନିଷ ଟା ଆମ ଖାଦ୍ୟ ପାଇଁ ବହୁତ ହିତ ହେଇଥାଏ। କିନ୍ତୁ ସହରାଞ୍ଚଳରେ ସେ ବଜାର ମାନଙ୍କର ଯୋଉ ବିକ୍ରି ହଉଚି ଯୋଉ ଖାଦ୍ୟ, ସେଗୁଡା ଆମ ଦେହ ପାଇଁ ବହୁତ କିଛି କ୍ଷ କ୍ଷତି ପହଞ୍ଚେଇଥାଏ। କାରଣ ସେମାନେ ରସାୟନିକ ସାରର ବ୍ୟବହାର ବହୁତ ମାତ୍ରାରେ କରୁଛନ୍ତି।
ଆଜ୍ଞା ଆଜ୍ଞା।
ସବୁଥିରେ ହିଁ
ଆଉ ଆପଣ କିଛି ପନିପରିବା ଲଗେଇଛନ୍ତି ନା ନାଇଁ ବାରିରେ?
ଆଜ୍ଞା ଜହ୍ନି ଲଗିଆ ହେଇଚି ଆଉ ଆମର ଯୋଉ ଛଚିନ୍ଦ୍ରା କୁ କହୁଛନ୍ତି, ସେଇଟା କୋଟଳ କହୁଛନ୍ତି ଗ୍ରାମାଞ୍ଚଳରେ। ତ କେତେ କୁଆଡେ ଆପଣ ଛଚିନ୍ଦ୍ରା କହୁଛନ୍ତି। ତ ତାର ବିଭିନ୍ନ ପ୍ରକାର ନାଁ ରହିଯାଉଚି। ସେଗୁରା ଲଗାହେଇ ଚି। ଲଗା ହେଇଚି ଦେ ଲଙ୍କା, କଖାରୁ ଲଗା ହେଇଚି। ଏମିତି ଲ
ଛଚିନ୍ଦ୍ରା ଆଣନ୍ତି ମସଲା ଦେଇ ଭାଜିକି ଖାଉ। ଆମର ବି ବାପା ବହୁତ ଥର ଆଣନ୍ତି।
ଆଜ୍ଞା।
ପ୍ରାୟ ଲୋକ ଆମ ଘରେ ବି କିଛି ଲୋକ ଛଚିନ୍ଦ୍ରା ଭଲ ପାଆନ୍ତିନି। କିନ୍ତୁ ଆମେ ମସଲା ଦେଇ ତେଲରେ ପୋଡ ପୋଡ କରି ଭାଜି ଦେଲେ ଆମେ ଖାଇ ଦେଉ ଭଲ ଲାଗେ।
ଆଜ୍ଞା। ବାରି ଜିନିଷର ସ୍ଵାଦ କିଛି ଅଲଗା ଥାଏ।
ଆଜ୍ଞା ଆଜ୍ଞା।
ସେତେବେଳେ ମାନେ ଆମ ଜେଜେବାପାଙ୍କ ଅମଳ ରେ ସେମାନେ ପଖାଳ ସାଙ୍ଗରେ ସବୁ କିଛି ପୋଡା ପୋଡି କରିକି ଆଉ ଶାଗ ଭଜା ବଡି ଚୁରା ପଖାଳ ଖାଇକି ବିଲ କୁ ଯାଆନ୍ତି। ତ ପରିଶ୍ରମ କରନ୍ତି ପୁଣି। ସେଇଠି ଯୋଉ ଝାଳ ଯୋଉ ବୁହେ ତାଙ୍କ ଦେହରେ ସେଇ ଝାଳ ଟା ବୋହିଲେ ହିଁ ରକ୍ତ ଟା ସଫା ହୁଏ। କିନ୍ତୁ ଆଜିକା ମାନେ ସବୁଠି ଦେଖିବେ ତ ଝାଳ ହିଁ ବୋହିବନି। ସବୁ କିଛି କାମ କରିବେ। ଯେମିତି କିି ବିଲ କାମରେ ସେତେବେଳେ ଲଙ୍ଗଳ ଜୁଆଳି ଧରିକି ଚାଷ କରୁଥିଲେ। ଏବେ ଟ୍ରାକ୍ଟର ଲଗେଇକି କରୁଛନ୍ତି। ତ ଲୋକଙ୍କ ଦେହରୁ ଝାଳ ହିଁ ବୋହିଲାନି। ଯଦି ଝାଳ ନ ବୋହିବ ତ ବି ସଫା ହୁଏ।
ଆଜ୍ଞା। ଆଉ ଲୋକ ତ ପରିଶ୍ରମ ହିଁ କରୁନାହାନ୍ତି ବୋଲି ଏବେ ଦୁନିଆ ପ୍ର କାର ଅସୁବିଧା ହଉଛନ୍ତି। ଆଗେ ଲୋକ ବହୁତ ପରିଶ୍ରମ କରୁଥିଲେ। ମଣିଷ ଦେହରୁ ତ ଏବେ ଝାଳ ହିଁ ବହୁନି। ଆଉ ସେଇଟା ପାଇଁ ମଣିଷ ବହୁତ୍
ଝାଳ ବୋହିବା ପାଇଁ ହିଁ ସବୁ ଇଲେକ୍ଟ୍ରିକ୍ କାଲ୍ ଜିନିଷ ସବୁ ବାହାର କରିଦେଲେ ମଣିଷ।
କହିଲେ ଆମ ଘରେ ରହିଯିବୁ ଆଉ ଦେହରୁ ଝାଳ ବୁହାଇବୁନୁ ଆଉ।
କିନ୍ତୁ ସେଇ ଯୋଉ ଲାଇନ୍ ଟା କ ଟିଗଲେ ଝାଳ ବୋହି ବାରିଆଡେ ଦାଣ୍ଡ ଆଡେ ଆମେ ବୁଲୁ ଖୋଲା ପବନ ତଳେ ବୁଲୁ, ସେଇ ପବନ ଟା ଆମ ଦେହ ପାଇଁ ବହୁତ ହିତକର ହେଇଥାଏ। କିନ୍ତୁ ସେଇ ପବନ ଟା ସେମାନେ ଚାହିଦା କରନ୍ତିନି, ସେମାନେ କହନ୍ତି ଯେ ଆମେ ଏସ୍ ଏସି ରେ ବସି ପଡିବୁ। ଏସିି ରେ ବସିଲେ ଆମ ଦେହଟା ଟିକେ ଥ କିନ୍ତୁ ସେଇ ଜିନିଷଟା ବେଶୀ ରୋଗାକ୍ରାନ୍ତ ହୁଏ। ସେତେବେଳେ ବାରି ଆଡେ ଆଖୁ ଚାଷ କରନ୍ତି। ଆଖୁ ଚାଷରେ ଗୁଡ ଯୋଉ ବାହାରେ, ସେଇ ଗୁଡ ଟା ସେ ସେ ବହୁତ୍ ମିଠା ଥାଏ। କିନ୍ତୁ ଦେହ ପ୍ରତି ଭଲ ଥାଏ। ଦେହଟା ସ୍ୱାସ୍ଥ୍ୟ ସେଇଟା ଭଲ। କିନ୍ତୁ ଏବେ ଚିନି ମାନେ କମ୍ ମି ଠା ହେଇକି ବି ଲୋକ ଖାଇକି ଘରେ ଘରେ ଡାଇବେଟିସ୍।
ଆଜ୍ଞା। ଏବେ ତ ସମସ୍ତିଙ୍କୁ ହିଁ ପ୍ରାୟ ମଧୁମେୟ ରୋଗ ହିଁ ପ୍ରାୟ ଲୋକଙ୍କୁ ହଉ ଚି। ମଧୁମେୟ ରୋଗ ପ୍ରାୟ ଲୋକ ବି ମୋଟା ଆପଣ ହେଇଯାଉଛନ୍ତି। ଆଉ ସେଥିପାଇଁ । ଅଧିକ ଚିନି କମ୍ ଖାଆନ୍ତୁ। ଡକ୍ଟର ମାନେ ବି କହୁଛନ୍ତି ଡାକ୍ତରମାନେ।
ଆଜ୍ଞା।
କିନ୍ତୁ ଆଗେ ଯୋଉ ଗୁଡ ଟା ଖାଆନ୍ତି ଏଁ, ସେଟା ଗୁଡ ଖାଇଲେ ପେଟ ଥଣ୍ଡା ରୁହେ। ଏତେ ମାନେ କିଛି ଗୁଡରେ ଏତେ କ୍ଷତି କରେନି, ଚିନି ଏବେ ବହୁତ ମାନେ ଲୋକଙ୍କୁ ବହୁତ ଲୋକଙ୍କୁ ମଧୁମେୟ ବାହାରୁଛି ଚିନି ଖାଇ।
ଆଜ୍ଞା ସେ ସେତେବେଳେ ଚିନିର ମା ନେ କି ଜାଣିିନଥିଲେ ଚିନି କେମିତି ହଉଛି ବୋଲି ବେଶ ଶି ଗୁଡର ମାତ୍ରା ଚାଲୁଥିଲା ଆମ ଜେଜେବାପାଙ୍କ ଅମଳରେ ଗୁଡର ମାତ୍ରା ବେଶୀ ଥିବ, କାହିଁକି ନା ଆଖୁରୁ ସେମାନେ ଗୁଡ ଟା ହାତରେ ବାହାର କରନ୍ତି, ନିଜେ ତିଆରି କରନ୍ତି ଗୁଡକୁ। ଆଉ ଏବେ କିନ୍ତୁ ବି ଯୋଉ ଗୁଡ ଆସୁଛି ସେ ଗୁଡରେ ବି କେମିକାଲ୍ ମିଶେଇ ଦଉଛନ୍ତି।
ଆଜ୍ଞା।
ସାର ତ ଏବେ ବି ରୋଗ ବେଶୀ ହଉଚି। ଯାହା ଦ୍ଵାରା ମାନେ ଲୋକ ଘରେ ଘରେ ଶୁଣିବେ ତ ଉଁ, ମାନେ ମଦୁମେହ ରୋ ଗ ଆଉ ଗ୍ୟାସ ଏରା ସବୁ ହଉଛି। ସକାଳୁ ଉଠିଲେ ପିଲା ଆଗ ଫାଷ୍ଟ ଫୁଡୁ ଖାଇବାକୁ ପସନ୍ଦ କରୁଛନ୍ତି। ସକାଳୁ ଉଠିଲେ ଯେ ଶାଗୁମିଶିରି କିମ୍ବା ଡା
ଆମ ବେଳେ କଣ ଏ ଛୁଆ ମାନେ ଆଜ୍ଞା, ଚୁଡା ଖାଉଥିଲେ ଏଁ, ଚୁଡା ଛ ତୁଆ ଖାଉଥିଲେ, ମୁଢି ଗୁଣ୍ଡ ଖାଉଥିଲେ, ଏବେ ଆଉ ଛୁଆ ଖାଉଛନ୍ତି ଏବେ କହୁଛନ୍ତି ଆମକୁ ବିସ୍କୁଟ୍ ଦିଅ ସେ ଚକବାଇ ରେ କେତେ ପ୍ରକାର ମାନେ ଖାସ୍ ଖାଇବାକୁ ଭଲ ପାଉଚନ୍ତି, ଫାଷ୍ଟ ଫୁଡ୍ ଖାଇବାକୁ ହିଁ ଭଲ ପାଉଚନ୍ତି ଆମ ବେଳେ କଣ ଆଗେ ଭାତରେ ବି ଆଳୁ ପଡିଥିବ ଆମେ ସକାଳୁ ଉଠିବା ଆଗେ କହିବୁ ଭାତ ଖାଇଦିଅ, ଏବେ
ଆଗ ଆଜ୍ଞା, ଆଜ୍ଞା, ଭାତ କୁ ଏବେ କେହି ପସନ୍ଦ ହିଁ କରୁନାହାନ୍ତି। ଚାଲ ବିରିୟାନୀ ଯିବା ଖାଇବା।
ଆଜ୍ଞା ପ- ସବୁବେଳେ ବାହାର ଖାଇବାକୁ ହିଁ ଭଲ ପାଉଚନ୍ତି। ବାହାର ଖାଇବାକୁ ହିଁ ଭଲ ପାଉଚନ୍ତି ଛୁଆ।
ପାଟିର ମାନେ ଉଁ, ପାଟ କିି ର ଦକୁ ସେମାନେ ବହୁତ ଭଲ ପାଆନ୍ତି କହେ ଯେ କହିବେ ଭଲ ହୁଅନ୍ତି।
ଆଜ୍ଞା ଦେହ ପାଇଁ କେତେ କ୍ଷତିକାରକ ସେ ସେଟା କଣ ଜାଣୁଚନ୍ତି ଆଜ୍ଞା।
ଆଜ୍ଞା, ଆଜ୍ଞା, ଆଜ୍ଞା। କଲରା ଟା ଯେମିତି ପିତା କିନ୍ତୁ ଦେହକୁ ଆମର ବହୁତ ଭଲ ଲାଗେ ନା ସେଟା ସୁସ୍
ଆଜ୍ଞା ଦେହ ପାଇଁ ବହୁତ ହିତ କଲରା। କଲରା ଖାଇବେ ମଧୁମେୟ ରୋଗ ଏଇଖିଣା ପାଇଁ କହୁଛନ୍ତି ଡକ୍ଟର୍ ବହୁତ କଲରା ଖାଆନ୍ତୁ।
ଆଜ୍ଞା କିନ୍ତୁ ଲୋକ କହୁଛନ୍ତି କଲରା ଆମେ ଖାଇବୁନି ପାାଟିକି ପିତା ଲାଗୁଛି ଆମେ ଖାଇବୁନି। ମିଠା ଖାଇବୁ କଲରା ଖାଇବୁନି ପିତା ଖାଇବୁ। ତ ନିଶ୍ଚିନ୍ତ ଦେହଟା ଅ
ଏବେ ତ ଛୋଟ ପିଲାଙ୍କୁ ଏବେ ତ ଛୋଟ ପିଲାଙ୍କୁ କଲରା ଖୋଇବା ଟା ହିଁ ବହୁତ କଷ୍ ଟ ସେମାନେ ତ ଏବେ ରାଜି ହିଁ ହେଉନାହାନ୍ତି ଆମେ ଆଜ୍ଞା, ଆମେ ଆଗେ କେତେ ଖୁସି ରେ ଖାଇ ଦଉଥିମୁଲୁ, ମା ଯେତେବେଳେ ତିଆରି କରୁଚନ୍ତି ମୁଁ ଗୋଟା ମସଲା ହଉ ଦେଇ ଭାଜିବା ହଉ ତେଲରେ ଭାଜିବା ଆଉ ବେସନ ଦେଇ ଛାଣନ୍ତି ଘରେ ଆମେ ସବୁ ଖାଇଦଉ, ଏବେକା ଛୁଆ ମାନେ କହୁଛନ୍ତି ଆମେ ଆଉ ଆଜିକାଲିର ପିଲା କହୁଛନ୍ତି ଆମେ କଲରା ପିତା ହିଁ ଖାଇବୁନୁ।
ଆଜ୍ଞା। ଘରେ ଚାଣିକି ବି ମାନେ କଲରା ଟା ବି ଖାଇବ ଯଦି ସେଟା ଘର ଖାଇବା ଅନୁସାରେ ତୋମେ ହେଲଦି ମାନେ କିଛିଟା ତେଲର ପରିମାଣ କମେଇକି ବି ତୋମେ କରିକି ଖାଇପାରିବ, ଯାହା ଦ୍ୱାରା ଆମ ଦେହ ରେ ବେ ଶୀ ରୋଗ ହବନି କିନ୍ତୁ ବାହାରେ ଯୋଉ ଜିନିଷ ଟା ବିକ୍ରି ହଉଛି ବହୁତ ମାତ୍ରାରେ ତେଲ ମସଲା ରାସାୟନିକ ମାନେ ସାର ସବୁ ମିଶିକି ତିଆରି ହେଲା ତ ସେଇ ଜିନିଷ ଟା ଆମ ଦେହରେ ନି ନିଶ୍ଚିନ୍ତ କ୍ଷତିକାରକ ପହଞ୍ଚାଇକି ଆମକୁ ରୋଗ କ୍ରାନ୍ତ କରିଦଉଚି।
ହଁ ଆଜ୍ଞା ଆଜ୍ଞା।
ଲୋକ କିନ୍ତୁ ସେଇଟା ହିଁ ଭାବୁନାହାନ୍ତି ଆଗ ଚାଲ ପଇସା ଅଛି। ଆଉ କିଣିକି ଆଣିକି ଖାଇଦବା। କିନ୍ତୁ ଏଇ ଲୋକମାନୋନେ ପଇସା ରୋଜଗାର କରିବା ଆଶାରେ ସେତେବେଳେ ବି ସେଇ ଧାନ ଚାଉଳ ସବୁ କିଛି ହଉଥିଲା କମ୍ ଅମଳ ହଉଥିଲା। କିନ୍ତୁ ଅ ରୋଗ ନଥିଲା ଏବେ ଅଧିକ ଅମଳ ହଉଚି କିନ୍ତୁ ରୋଗାକାନ୍ତ। ହତହଛନ୍ତି ଲୋକମାନେ।
ଆଜ୍ଞା।
ନିଜେ ଯଦି ଚାହିଁବା ଆମେ ପରିବାର ଆମ ପରିବାର ଟାକୁ ସତର୍କ ରଖିପାରିବା ନା ମ୍ୟାଡ଼ାାମ? ଏଇ ପିଡିଆ ତ୍
ଆଜ୍ଞା ଆଜ୍ଞା ଆଜ୍ଞା ଆମେ ନିଜେ ଚାହିଁଲେ ଆମେ ନିଜ ବାରିରେ କିଛି ପନିପରିବା ଲଗେଇ ନିଜେ ଏତେ ବା ବଜାରରୁ ସହରରୁ ନ ଆଣି ଆମେ ନିଜେ ବି ଚାହିଁଲେ କି କିଛି କରି ଖାଇପାରିବା କାହିଁକନା ସେଥିରେ ବିନା ଔଷଧ ନଥାଏ ନା ସାର ମସଲା କିଛି ଜିନିଷ ନଥାଏ ଏଇକିନା ତା ଆର ଏଇ କି ନା ଔଷଧ ର ପରିମାଣ ପନିପରିବାରେ ବହୁତ ଦିଆ ହଉଛି ନା ସେଇଟା ଆମ ଦେହ ପାଇଁ ବହୁତ କ୍ଷତିକାରକ ଆମେ ନିଜେ ଚାହିଁଲେ ବି ହଉ ମାଡମ ର ରଖୁଛି ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା।
ଆଜ୍ଞା।